ମ୍ୟାଡ଼ାମ ସୁଣି ପାରୁଛନ୍ତି?
କୁହନ୍ତୁ।
ଆ କଣ କରୁଛନ୍ତି?
ଏଇ ବସିଥିଲି ଆଉ ଆପଣ?
ଏଇ ବସିଥିଲି ଆ ଆଚ୍ଛା ଆପଣଙ୍କ ଖବର କଣ କହିଲେ?
ହଁ ଭଲ ଆଉ ଆପଣଙ୍କର?
ହୁଁ ସେମତି ଆଚ୍ଛା ଭଲ ଅଛନ୍ତି।
ହଁ ଆପଣଙ୍କ ଘରେ କେମତି ଅଛନ୍ତି ସମସ୍ତେ?
ସମସ୍ତେ ଠିକ ଠାକ୍ ଟିକେ ମାଉସୀଙ୍କ ଦେହ ଭଲ ନାହିଁ।
ଓହୋ।
ତାଙ୍କର କଣ ଆଣ୍ଠୁ ପେନ ହଉଛି ତ।
ଆଚ୍ଛା ଆଚ୍ଛା।
ଏମତି ଆଉ। ଆଚ୍ଛା ଆପଣଙ୍କ ଆଡ଼େ ବର୍ଷା ହଉଛି।
ହଁ ହଁ ସକାଳୁ ପୁରା ଲାଗିକି ଅଛି ଆପଣଙ୍କ ଘର ଆଡ଼େ?
କୁହନ୍ତୁନି ଆଉ ସେ କଥା ବର୍ଷା ଏତେ ଜୋରେ ହଉଛି ଘରୁ ହିଁ ବାହାରି ହବ ଵନି।
ଓହୋ ଲଘୁଚାପ ଲାଗିକି ଅଛି ଆଉ।
ହୁଁ କାଲି ଯାଏଁ ବିି ବୋଧେ ବର୍ଷା ହବ କାଲି ଆଡିକି ବି ବର୍ଷା ଅଛି।
ଅ ହ।
ଆଉ କାଲି ସନ୍ ଡେ ଅଛି କାଲି ପାଇଁ ପୁଣି ପ୍ଲାନିଂ କଣ ଅଛି ଆପଣଙ୍କର?
ସେମତି ତ କିଛି ପ୍ଲାନିଂ ନାଇଁ ଆଗକୁ କିଛି ଚାକିରି କରିବାର ଯେହେତୁ ଅଛି ଟିକେ ପା ପାଠ ପଢା ପଢି ଏବେ ଚାଲିଛି ଯାହା ହବ ଦେଖାଯିବ ଆଉ ସେମିତି ଆଗୁଆ କିଛି ପ୍ଲାନିଂ ନାହିଁ ଯାହା ହବ କାଲିକି ଦେଖାଯିବ ଗୋଟେ ଭୋଜି ବି କାଲି ଅଛି ଦେଖିଆ କଣ ହଉଛି ଆଉ?
ଆଚ୍ଛା କାଲି ମୋର ବି ଗୋଟେ ଭୋଜି ଅଛି କାଲି ମୋର ଜଣେ ଭଉଣୀଙ୍କର ନିର୍ ନିର୍ବନ୍ଧ ଅଛି।
ତାହେଲେ ଆପଣଙ୍କ କାଲି ଗୋଟେ ଭୋଜି ଅଛି।
କାଲି ଅଛି ଗୋଟେ।
ଆପଣେ ଆମର ଯେ ବହୁତ ବାଟ। ଯୋଉ ହାଇଟେକ୍ ମେଡିକାଲ ସେଇ ଆଡ଼େ ଯାଇକି।
ଆଚ୍ଛା ନାଇଁ ଆମର ଏଇ ପାଖରେ ଗୌରୀ ଟେମ୍ପଲ ପାଖରେ ଅଛି। ସିଦ୍ଧିମଣ୍ଡପ।
ଆଚ୍ଛା ଆଚ୍ଛା।
ଆଉ କାଲିସି ହୁଁ ହୁଁ। ଯିବା ତ ଅଛି କାଲି ଯଦି ଏମିତି ବର୍ଷା ହବ ତାହେଲେ ପୁରା ହଇରାଣ ହେଇଯିବୁ।
ସେଇତ କଥା ବର୍ଷା ଯୋଉ ଭଳିଆ ହଉଛି କିଏ ଏତେ ବାଟ ଯିବ।
ଅ ଯେହେତୁ ଭଉଣୀଙ୍କର ନା ନିଜର ତ ନଗଲେ ବି କଥା ଖରାପ ହବ ଯିବାକୁ ତ ପରିବ। ଦେଖାଯାଉ ଆଉ।
ଏମିତିରେ ବି କାଲି ରବିବାର ଟା ବି ଅଛି।
ହୁଁ ହୁଁ। ଆଛା ମ୍ୟାଡାମ ମୁଁ ଶୁଣିଥିଲି ଆପଣ କଣ ଗର୍ମେଣ୍ଟ ଏକ୍ସାମ୍ ପାଇଁ ମାନେ କଣ ପ୍ରସ୍ତୁତ ହଉଛନ୍ତି।
ହଁ ଏବେ ତ ହଉଛି ଆଗରୁ ମାନେ ମୁଁ ଆଗରୁ ପକେଇଥିଲି। ଆଉ ଏବେ ଆଗକୁ ଅଗଷ୍ଟ ମାସରେ ପରୀକ୍ଷା ଯେହେତୁ ଅଛି ଟିକେ ଏବେ ପ୍ରିପେୟାର ହଉଛି ଆଉ।
ଆଛା ମ୍ୟାଡାମ ଆପଣ କେମିତି କଣ ପ୍ରିପେୟାରେସନ ହଉଛନ୍ତି?
ପ୍ରଥମେ ତାର ଷ୍ଟଟ ଷ୍ଟ୍ରାଟେଜି ପୁରା ତିଆରି କରୁଛି କମ୍ପ୍ଲିଟି ସିଲା ସିଲାବସ ଅନୁଯାୟୀ। ତାପରେ ତାକୁ ତା ଟାଇମ ଅନୁସାରେ ତାକୁ ଟାଇମ ଟିକେ ଦଉଛି। ଦେଖୁଛି କୋଉଟା କେମତି ପ୍ରିପେୟାର ହେଇପାରିବ ଯେହେତୁ ସେଇଟା ଆମର ଟେନ୍ଥ ଲେବୁଲୁ ର ରହୁଛି। ଏକ୍ସାମ ଟା ସେଇ ହିସାବରେ ଆଗରୁ ତ ଆମେ ଟେନ୍ଥ ଲେବୁଲୁ ର ଯାହା ପାଠ ପଢିଥିଲେ ସେଇ ଉପରେ ହିଁ ପଢିବ ନା ବାସ୍ ଟିକେ ଯିକେ କରେଣ୍ଟ ଏଫଆର ସେଗୁରା ରେ ଟିକେ ଦେଖୁଛି ଅଧିକା ଆଉ।
ଆଛା ଆଛା ତାହଲେ ତାଥିରେ ସବ୍ଜେକ୍ଟ ସବୁ କଣ କଣ ରହୁଛି।
ମ୍ୟାଥ ରହୁଛି ଗୋଟେ ଆଉ ଗୋଟେ ରହୁଛି ରିଜନିଂ ରହୁଛି ଆଉ ଜିକେ ରହୁଛି। ସାଇନ୍ସି ରହୁଛି।
ଏଇ ଚାରଟା?
ହଁ।
ଆଚ୍ଛା ମ୍ୟାଡାମ ମୁଁ ଶୁଣିଥିଲି ଯେ ଆପ ଆପଣ କୁଆଡେ ଗୋଟେ ସ୍କିଲିଂ କୋସ କରୁଛନ୍ତି ତା ବାଦେ ରେ ପାର୍ଟ ଟାଇମ୍ କେକ୍ ବି କହୁଛନ୍ତି ତାହେଲେ ଏସବୁକୁ ଆପଣ କେମିତି? କଣ ମାନେଜ କରୁଛନ୍ତି ମାନେ କୋଚ କ୍ଲାସ ବି କରୁଛନ୍ତି। ପୁଣି କେକ୍ ବି ଯୋଉ ଯାଉଛନ୍ତି ସେଥିରେ ବି ଟାଇମ ଦେବାକୁ ପଡୁଥିବ ତା ବାଦରେ ଗମେଣ୍ଟ ଏକ୍ସାମ୍ ବି ପାଇଁ ପ୍ରିପେରେଶନ କେମିତି କଣ ଟାଇମ ବାହାର କରୁଛନ୍ତି କହିଲେ? ମାନେ ଆପଣ ଆପଣଙ୍କ ଟାଇମ କେମିତି କଣ ମ୍ୟାନେଜମେଣ୍ଟ କରୁଛନ୍ତି?
ସେଇଟା ତ ଟିକେ ସ୍କିଲିଂ ଆମ କ୍ଲାସରେ ରହୁଛି ଫାଇପି ଡେଜ ରହୁଛି। ମାନେ ପାଞ୍ଚ ଦିନ ରହୁଛି ସୋମବାରରୁ ଶନିବାର ଆଉ ଦି ଦିନ ଛୁଟି ରହୁ ଯି ସେଇଟା ଆଉ କେକ୍ ଟା ତ ମୁଁ ଗ ମାନେ ପାର୍ଟ ଟାଇମ୍ ଖାଲି ରାତି ଇଭି ଇଭିନିଂଟା ଯାଉଛି ସେଇ ଥ୍ରୀ ଆୱର୍ସ ଯାଉଛି ଆଉ ଥ୍ରୀ ଆୱର୍ସ ସାଢ଼େ ଥ୍ରି ପଏଣ୍ଟ ଫାଇପି ଆୱର୍ସ ଏମିତି ଯାଉଛି। ତ ସେଥିପାଇଁ ଆଉ ଯାହା ମାନେ ଅଦର ଟାଇମ୍ ଯାହା ରହିଲା ମୁଁ ପାଠ ଦଉଚି କିଛି ପାଠ ଦେଖୁ ଖୁଚି ଯେହେତୁ ଆମ ସେଇଟା ତ ଟେନ୍ଥ ଲେବୁଲୁର ରହୁଛି ମୁଁ ପ୍ରାୟତଃ ଟେନ୍ଥ ଲେବୁଲର ଗ୍ରୁପ୍ ଡୁଇ ହେଇକା ପକେ
ଆଚ୍ଛା ଆପଣ ତାହେଲେ ଟେନ୍ଥ ଲେବୁଲର ପକୋଉଛନ୍ତି ଏଇଟା କାହିଁକି? ହୁଁ
ଗ୍ରାଜୁଟ ଲେବୁଲର ଟିକେ କ୍ୱେଶ୍ଚିନ ଟିକେ ହାର୍ଡ ରୁହେ ସେଥିପାଇଁ। ତ ନହେଲେ ଗ୍ରାଜୁଏଟ ଲେବୁଲର ପକେଇଲେ କିଛି ନାଇଁ ଟିକେ ହାର୍ଡ ରହିବ କୋଶ୍ଚି ଚୀନର ଆଉ ସେଥିପାଇଁ ମୁଁ ଟେନ୍ଥ ଲେବୁଲର ପକଉଛି। ଯାହା ପଢିଚି ବି ସେଗୁରା ତ କିଛି ମନ ହିଁ ଥିବ ନା?
ହ
କିଛି ନହଲେ ମାଥେ କିଛି ତ ତାକୁ ଆମେ ସଲ୍ଫ କରିପାରିବା ତା ଆନ୍ସର କିଛି ପାଖ ପାଖି ବାହାରିବ ତ ସେଥିପାଇଁ ଦେଖିକି କରୁଛି ଆଉ।
ଆଛା ଆପଣଙ୍କୁ କୋଉ ସବଜେକ୍ଟ ଟା ବେଶୀ ପଢିବା ପାଇଁ ଭଲ ଲାଗେ?
ମତେ ତ ସବୁଠୁ ହିଁ ମାଥେ ହିଁ ଭଲ ଲାଗେ।
ଆଚ୍ଛା ସେଥିପାଇଁ ଆପଣ କମର୍ସ ନେଇଥିଲେ କି?
ନାଇଁ ସେମତି ନୁହେଁ କି କମର୍ସ ଯିଏ ନବ ଖାଲି ମାଥେ ପଢ଼ିବ ସେମତି କିଛି ନାଇଁ କମର୍ସରେ ଅଲଗା ଅଲଗା ସବଜେକ୍ଟ ବି ରହୁଛି ଲାଇକ ନା ଆକାଉଣ୍ଟିଙ୍ଗ ରହୁଛି ତାପ ତାପରେ ମ୍ୟାନେଜମେଣ୍ଟ ରହୁଛି ତାପରେ ମାର୍କେଟିଂ ରହୁଛି ସବୁ ରହୁଛି।
ଟାସ୍କ ବି ରହୁଛି ତ ସେଥିପାଇଁ ଖାଲି ମାଥ ହିଁ ରୁହେନି ସବୁ ପ୍ରାୟ ରହୁଛି। ତ ମ୍ୟାଥ ଏଥିପାଇଁ କି ମତେ ଟିକେ ଭଲ ଲାଗେ ତାକୁ ଯୋଉ ବୁଝି ହଉଥିବ ତାପରେ ସାଙ୍ଗେ ସାଙ୍ଗେ ଆନ୍ସର ବି କାଢି ହଉଥିବ। ସେଥିପାଇଁ ମତେ କମର୍ସ ନେଇଥିଲେ। ତାପରେ ସେ ଲାଇନ ରେ ମୋତେ ବ୍ୟାଙ୍କିଙ୍ଗ କରିବାର ଥିଲା। ତ ନେଇ ଥିଲି ଆଉ।
ତାହେଲେ ଆପଣ ବ୍ୟାଙ୍କିଙ୍ଗ ପାଇଁ ତାହେଲେ କଣ ପାଇଁ ପ୍ରିପ୍ୟାରେଶନ ହଉନାହାନ୍ତି?
ବ୍ୟାଙ୍କିଙ୍ଗ ପାଇଁ ପ୍ରିପାର ହେବାର କିଛି ନାହିଁ ମତେ ଯେହେତୁ ମାନେ ଆଗକୁ କଣ ହେବାର ଅଛି ଏବେ ହେଇନି ଆଉ ଏବେ ଟିକେ ରେଲୱେ ପାଇଁ ଟିକେ ଲାଗିଛି ଆଉ।
ଆଛା ନାଇଁ ଆପଣଙ୍କ ରେଲୱେ ପାଇଁ କିଏ ସଜ
ଆଜ୍ଞା?
ର
ହ୍ୟାଲୋ।
ହ୍ୟାଲୋ।
ହଁ କୁହନ୍ତୁ।
ହଁ ମୁଁ କହିଲି ଆପଣଙ୍କୁ କିଏ ସଜେସନ ଦେଇଛନ୍ତି ଯେ ରେଲୱେ ପାଇଁ କରିବା ପାଇଁ ନା ଆପଣ ନିଜ ଇଚ୍ଛାରେ ନେଇଛନ୍ତି?
ନାଇଁ ମୋ ମାମୁ ତ ଯେହେତୁ ରେଲୱେ ଚାକିରି କରିଛନ୍ତି ତ ସେଥିପାଇଁ ମତେ ଟିକେ ଭଲ ଲାଗେ ରେଲୱେ ଚାକିରି ଚାକିରିଟା ସେଥିପାଇଁ ତାପରେ ମୋ ବାବାଙ୍କର ବି ବହୁତ ପସନ୍ଦ। ତ ସେଥିପାଇଁ ମୁଁ ଟିକେ ଲାଗିଥାଏ।
ଆଚ୍ଛା ତାହେଲେ ତ ଚେଷ୍ଟା କରନ୍ତୁ ଯଦି ନିଜର ଇଛା ଅଛି ତାହେଲେ ଆପଣ ମୁଁ ଚାହିଁଲେ ସବୁ କିିଛି କରିପାରିବି।
ସେଇଟା ତ ଠିକ ତାପରେ ନିଜର ଗୋଟେ ଲାଗୁଚ ସାଥ ନଦବ ନା ଆଉ ସିଏ ଥୋଡି ନା ପାଇପାରିବୁ ନା କଣ କରିପାରିବୁ।
ସେଇଟା ଆପଣ ଯାହା କହିଲେ ଠିକ କଥା ଯେ କିନ୍ତୁ ଆମେ ତ ଲକ୍ କୁ ମାନେ ବିଶ୍ଵାସ କରିକି ଆମେ ଛାଡିଦବାନି ନା ଆମେ ତ ଆମ କର୍ମ କରିଚଲିବା। ଏଣିକି ଭଗବାନ କହିଛ ଭଗବାନଙ୍କ ପାଇଁ ଛାତ୍ରଛାତ୍ରୀମାନେ ହେଲେ ହବ ନହେଲେ ନାଇଁ ଆମେ ଚେଷ୍ଟା କରିବ ନା। ନ କରୁନୁ ଆମେ ଯଦି କହିବା ନାଇଁ ହବନି ଆମେ କାହିଁକି କରିବା ସେମିତି ତ ହେବନି ହଜାର ହଜାର ପିଲା ନା ଗଭର୍ଣମେଣ୍ଟ ଏକ୍ଜାମ ପାଇଁ ମାନେ ଏଇ ପ୍ରିପାରେସନ ହଉଛନ୍ତି ତାଙ୍କ ସେମାନେ ଚାହିଁଲେ ପ୍ରାଇଭେଟ ବି କରିପାରିବେ କିନ୍ତୁ ତାଙ୍କ ମାଇଣ୍ଡରେ ରହିଛି ଆମେ ଚାକିର କରିବୁ ତାହେଲେ ଗମେଣ୍ଟ ହି
କରିବ ସେଇଟା ତ ଠିକ ତାପରେ ଗର୍ଣମେଣ୍ଟ ଯାହା ଯେତିକି ସୁବିଧା ରହିଲାଣି ପ୍ରାଇଭେଟରେ ତ ଆମେ ସେଠି ପାଇପାରିବାନି ଗଭର୍ଣ୍ଣମେଣ୍ଟ ର ଦରମା ଯେତିକି ଦେଖିବାକୁ ଗଲେ ପ୍ରାଇଭେଟରେ ସେତିକି ତ ମାନେ ମିଳୁଛି କିନ୍ତୁ କମ୍ପାନୀ ଆମେ ଦେଖେଇକୁ ଗଲେ
ଏମତି ଆଇଟି ସେକ୍ଟର ଘରିକା ତ ସେଥିପାଇଁ ଆମକୁ ଟିକେ ଗମେଣ୍ଟ ଦରକାର ହଉଚି।
ଆଛା ମାଇଟି ସେକ୍ଟର ଯୋଉ କହୁଛନ୍ତି ସେଇ ସେଟରରେ କାମ କଣ କହିଲୁ? ଆଇ ଟି ସେକ୍ଟର ମାନ କାମ ହେଉଛି ଯେମିତି ଏ ଯୋଉ ଟେକ୍ନୋଲୋଜି କାମ ଯେମିତି? ଆମେ କଣ କରିଥାଉ ଏ ଆମାଜନ ହଉ କି ଫି କାର୍ଡ ହୋଉ ଏ ଗୁରା କଷ୍ଟମର ସରଭିସି ଦିଅ ଦିଅନ୍ତି। କି ଆପଣଙ୍କ କିଛି ଅସୁବିଧା ହେଲା ତ ତାଙ୍କୁ ଆମେ କଣ ଜ ମାନେ କଲ କରିଥାଉ ସେ ତାଙ୍କୁ କହିଥାଉ ସେ ଆମର ଅସୁବିଧାଟାକୁ ସୁବିଧା ମାନେ କରିଥାନ୍ତି! ସେଇଭଳିଆ ଆଉ କେମିତି। କାମ ଟା ଭଲସେ ହେଇପାରିବ କରିହବ କେମିତି କେମିତି ସୁବିଧା ହେଇପାରିବ ଆମକୁ ସେଭଳିଆ
ତା ମାନେ ଏଇଟା ହଉଛି ଭଏସ ପ୍ରୋସେସ ଯେମିତି କି ଆମର କିଛି ଗୋଟେ ପ୍ରୋବ୍ଲେମ ହେଲା ଆମେ କ କଷ୍ଟମର କେୟାର କୁ ଧର ରିପନ ଟାଇମ ହଉ କି ଯୋଉ ହିସାବରେ ରିପ ପାଇଁ ଆମେ ଯୋଉ କଲ୍ କରୁ ସେଇଭଳି!
ଭଏସରେ! ନନ୍ ଭେଜେ ବି ଅଛି ତାଙ୍କର ଚାଟ୍ ବି ଅଛି ମାନେ ମେସେଜ ଦ୍ଵାର ବି ଆମେ କଥା ହଉଛ ନା ନାଇଁ ସେଇଭଳି ରହୁଛି ଆପଣଙ୍କୁ ସେ ଯାହା କାମ ଦିଅନ୍ତି ଆଉ ସେମିତି ଆଉ ଦେଖିକି! ସେମୀତି ନାଇଁକି କୀ ଖାଲି ଭୟସ ଟା ରହିବ! ନନ ଭଏସ ବି ରହୁଛି ପିଲା ବି ରହୁଛନ୍ତି ବହୁତ ନନ ଭଏସରେ ବି!
ଆଚ୍ଛା ସେଠି ସାଲେରୀ କଣ କେମିତି ରହୁଛି?
ସାଲେରୀ ଆପଣଙ୍କ ବ୍ୟାକଗ୍ରାଉଣ୍ଡ ଅନୁସାୟ ମାନେ ଆପଣ କେଉଁ ଯାଏ ପଢ଼ିଛନ୍ତି ସେହି ଅନୁଯାୟୀ ଦେଖିବାକୁ ପଡିବ ଆଉ ଆଉ ଆମେ ଯଦି ଦେଖିବା ଗୋଟେ ଗ୍ରାଜୁଏଟ ହେଇକି ଯଦି ଆମେ କହିବା କି ଆମକୁ ପଚାଶ ହଜାର ଦେଇ ଥିନେ ଦେଇଦେବ କି ସେଇଭଳିଆ ଆପଣ ଦେଖିକି ଯାହା ପାଇବେ ଆଉ
ଆଚ୍ଛା ତଥାପି କେତେ କଣ ରହୁଛି ଗୋଟେ ଗ୍ରାଜୁଏଟ ପାଇଁ?
ତ ପ୍ରଥମେ ଆପଣଙ୍କୁ ବୋଧେ ସେ ପନ୍ଦର ପାଖାପାଖି ହିଁ ଦେବେ! ତାପରେ ଯାହା ବଢିବକି ଆସିବ ଆଉ! ତାପରେ ପି ଫେ ୟା କଟିକି ଆସିବ ଯାହା
ଆ୍ଛା ଯୋଉ ପନ୍ଦରଟା ସେଇଟା କଣଇ ହ ହୁ ନା ଏମତି କଟିକି
ନାହିଁ ଇନହାଣ୍ଡ! କଟି କଟିକି ଦେଖିବାକୁ ଗଲେ ଏମିତି ସେ ସତର, ଅଠର ଉପରେ ରହିବ ଟିକେ ଆଉ
ତାହାଲେ ତ ଭଲ ହିଁ ଅଛି। କିଛି ଖରାପ ନାହିଁ
ନା, କିଛି ଖରାପ ତ ନୁହେଁ କିନ୍ତୁ ଏତିକି ଟିକେ ତାଙ୍କର ଟିକେ ଅଧିକା ଯେମିତି କହନ୍ତିନି କାମ ମାନେ ପ୍ରେସର ଟିକେ ଦିଅନ୍ତି। ସେଇଟାଇପ୍ ର ନହେଲେ କିଛି କାମ କିଛି ଖରାପ ନାହିଁ। ସବୁ କାମ ଦେଖିବାକୁ ଗଲେ ଆମ ପାଇଁ ଭଲ। ସବୁ କାମ କଲେ ସବୁ କିଛି ଶି ଶିକ୍ଷା ମିଳିବ ଆମକୁ। ସେଇ ସେମିତି ଆଉ
ସେଇଟାତ, ଯାହା କହିଛନ୍ତି ଠିକ କଥା ଆଚ୍ଛା, ସେଥିପାଇଁ କଣ ହେଇଛି? ପିରିଏନ୍ସ ହରିକା ଦରକାର ନା କେମିତି କଣ?
ତ ଦରକାର ହଉଛି ଯେତେବେଳେ କି ଆମେ ଯଦି ହାଇ ଲେବୁଲ ଦେଖିବାକୁ ଆ ଯିବା ଯଦି ତ ସେଠି ଏକ୍ସପିରିନ୍ସ ଦରକାର ହଉଛି। ଯଦି ନର୍ମାଲି ପ୍ରେସର ହିସବରେ ଯିବା ତାଙ୍କ ତଳା ପୋଷ୍ଟ ଆମେ ପାଇବା ଯାହା ଆଉ ତ ତାଙ୍କ ଉପରେ ରହିପାରିବାନି। ଏକ୍ସପିରିସ ହେଲେ ଟିକେ ଅଧିକା ହାୟାର ଲେବୁଲରେ ପହଞ୍ଚି ପାରିବା ଆମେ।
ଆଚ୍ଛା, ତାଙ୍କର ଯୋଉ ଟାଇମିଂ ଟା ସେଟା କଣ ଫିକ୍ସ ଟାଇମ ନା ଏମିତି ଟିଙ୍ଗଇଛି।
ସବୁଠେ ତ ଫିକ୍ସ ନଥାଏ କିଛି ରୋ ରୋଟେଡ଼ ଟାଇମ୍ ରହିଥାଏ ଯେଉଁଟାକି କି ନାଇ ନାଇଟ ସିପ୍ଟ ହଉ କି ମର୍ନିଙ୍ଗ ସିପ୍ଟ ହଉ କି ଆଫଟର ନୁନୁ ଟାଇ ବି ରହୁଛି ତଉ
ଆଚ୍ଛା, ଠିକ ଅଛି ଆମେ ପରେ କଥା ହବା। ଥ୍ୟାଙ୍କ ୟୁ।